ହ୍ୟାଲୋ।
ହଁ ଦିଦି ନମସ୍କାରେ।
ନମସ୍କାର କଣ କରୁଛୁ?
ମୁଁ ଏଇ ବସିଥିଲି ପୁଅ ଭାତ ଖାଉଥିଲା ଯେ ତାକୁ ମାଛ ଟା ହ୍ୟାଲୋ।
ହଁ।
ଏଇ ପୁଅ ଭାତ ଖାଉଥିଲା ଯେ ମାମା ଖୁଆଇ ଦଉଥିଲା ମୁଁ ମାଛରୁ କଣ୍ଟା ବାଛି ଦଉଥିଲି।
ତୋ ପୁଅ ମାଛ ଖାଉଛି ଯାହା
ହଁ।
ଶୁଆ ତ ମାଛ ନା ଧଲା କଣ ହଉଛି।
ନେଁ ତାର ମାଛ ଆ ମନ ଖୁସି ରେ।
ଭଲ ନା ନାଇଁ ନାଇଁ ଖାଇନ ମୁଇନ ମାଛ ଭାଜୁ ଛି ଆଉ ସେପଟ ଲୁଚିଛି ଚିକେନ ବସେଇଛି ହେଲେ ରେଡି ଅଛି ତ
ହଁ।
ସେମାନେ ସେ ତେଲଗୁ ଖାଇବେ ଆଉ ସେଥିପାଇଁ ଖାଇନୁ ଆଉ ଏ ଆଜି ସ୍ବିଟି ଆସିଥିଲା ସକାଳୁ ତ ସିଏ ସିଏ ଯାଉଥିଲେ ଭୁବନେଶ୍ଵର ତ ସେ ଏଇପଟେ ଆସିକି ହେଇକି ଗମଲା,। ତ ସିଏ ଆସିଲା ଟିକେ ବସାଉଠା ହେଲେ ଲେଟ ହେଲା। ଆରେ ସେମାନେ ଖାଇ ପିଇି ଗଲେ ଲେଟ ରେ ଖାଇ ଦେଇଥିଲି ବରା ଆଳୁଚ ଚପ୍ କୁ ତ ସେଥୀ ସେ ପାଇଁ ଆଉ ଆଉ ଭୋକ ନାହିଁ ଆଉ ଏ ତମ ବସିଥିଲୁ ଏନ ତ ଗରମ ଗରମ ନହେଲେ ବି ଖାଇହବନି। ଏଇନା ଏଇନା ଭଜା ବସେଇଛି ମାଛ ଭାଜିଦେବି ଚିକେନ କଷୀ ଦେଉଛି ଖାଇବେ ଆଉ। ଆଉ ତୋର ଦେହ ପାହା ଭଲ ଅଛି?
ହଁ ଦେହ ପାହା ଭଲ ଅଛି ମୋର।
ଓହୋ ଆଉ ଝିଅ ଖାଇସାରିଲାଣି?
ହଁ ଝିଅ ଖାଇକି ଶୋଇଲାଣି ଏଇ ହଁ ହଁ ଝିଅ ଖାଇକି ସୋଇଲାନି ଏଇ ପୁଅଟାକୁ ମାଛ ଭାଜି ବାଛିକି ଦଉଥିଲି।
ହଁ ହ ଆଉ?
ଏଇ ବସିଛି ଆଉ ନାଇଁ ଏ ତ ଗରମ ହଉଛି ବସି ସବୁ ସବୁ ଖିଆ ପିଆ ସବୁ ସରିଲାଣି ବସିଛୁ ଆଉ।
ତମ ଆଡେ ବର୍ଷା ନାହିଁ?
କାଲି ପା ହେଇଥିଲା କାଲି ବାରଟାରୁ ପୁରା ଜୋରସେ ଥିଲା ଖାଲି ବିଜୁଳି ଘଡ଼ଘଡ଼ିଗୁଡା ମାଇଲା। ଆଉ ତିନିଟା ବେଳକୁ ବର୍ଷା ହେଲା।
ହଁ, ହଁ।
ସବୁବେଳେ କରୁଛି ସକାଳୁ ଟିକେ ଖରା ହେଇଯାଉଛି ଦଶଟା ଏଗାରଟା ଗୋଟେରୁ ତାପରେ ବର୍ଷା। ।
ନାଇ ନା ସିଏ ଏବେ ଆମେ ଯୋଉ ଯାଇଥିଲୁ ଚେନ୍ନାଇ ସେ ଆସିଥିଲେ ଆମକୁ ଛାଡି ଛାଡି ଆସିଥିଲେ କଣ ମୋର ଟିକେ ଘର କାମ ଥିଲା ତ ସେ ଆମ ସହିତ ପଳେଇ ଆସିଥିଲ। ଦି ଦିନରେ ପଳେଇଲେ ଆଉ ଏବେ ଆଉ ଆସିଲାନି ଯାଇକି ମୋ ଶ ଶଶୁରଙ୍କ ଶ୍ରାଦ୍ଧ ଅଛି ଜନ୍ମାଷ୍ଟମୀ ଆଗ ଦିନ। ତ ସେଇ ସେଇଦିନଙ୍କୁ ଆସିବା ଆଉ ଶ୍ରାଦ୍ଧ ।
ଆଉ ପୁଅ
ପୁଅ ଏଇଥିରେ ରେଡି ଆସିବ ତା ସହିତ ଖେଳୁଛି ଦିଜଣ ଯାକ ଖେଳୁଛନ୍ତି ତାଙ୍କ ସ୍କୁଲ ଷ୍ଟାର୍ଟ ହେଇନି କାଲିଠୁ ସ୍କୁଲ ହବ। ଭାଉଜଘରିକା ପାରାଦୀପ ଯାଇଛନ୍ତି ଧରମ ବାପା ଘରକୁ।
ଓ ହୋ।
ସେମାନେ ଯାଇଛନ୍ତି ଆଜି ତ। ସେଇଥିପାଇଁ ଇଏ ଇଏ ଜୀବନି ତ ଇଏ ଜୀବନୀ ଇଏ ନାହିଁ ଇଏ ଯିବନି। ମ ଏଠ ଅଛି କାଲି ସ୍କୁଲ ଅ ସ୍ଲ ଯ ଆଜିୁସନ ଦିଟା ଅଛି
ହଁ ଆରେ ଛୁଆ ଆଜିକାଲି ଏମିତି ଆଉ ମଗୁନାହାନ୍ତି ବେଶୀ ଯିବା ପାଇଁ
ହଁ କୁଆଡେ ଏମିତି ମାନେ ଏଇନୁ ଯୋଉ ଜାଗାକୁ ଯିବା ଆସିବା କରୁଛନ୍ତି ସେ ଯିବେ। ଆଉ କୁଆଡେ ଯିବାକୁ ରାଜି ହଉନାହାନ୍ତି ଘର ନହେଲେ ନାଇ ସିଏ।
ଯୁଆଡେ ଟିକେ ବାହାରକୁ ବୁଲା ବୁଲି ଯୋଉଟା ତାଙ୍କ ମନ ଖୁସି ସେ ସେଇଠିକି ଯ ତାଙ୍କୁ ନବ ତାଙ୍କ ମନ ଖୁସି
ସେ କାହା ଘରକୁ ନେଲେ ଇଚଛା କରୁନାହାନ୍ତି।
ହ
କହୁ ସିଏ ସେ କହୁଛି ବି ତମେ ଯାହା ଭାରି ମୁଁ ଘରେ ଏକୁଟିଆ ରହିଯିବି।
ହୁଁ କାହିଁକନା ସେ ବଡ ମାନେ କଥା ହେବି ଛୁଆ ଯାଇକି କଣ କରିବେ।
ହଁ ସେଇ ତାହେଲେ ସେମାନଙ୍କର ଭଲ ହଉନି ସେ ଯାଉନାହାନ୍ତି ଆଉ ରହଯ ହ ଆଉ
ହଁ ରଜ ସରିଲା।
ଆଇ ତମର ଆଲୋ ତମର ରଜ ମାନେ ହଁ ଆଜି ଯୋଉ ଲାଷ୍ଟ ତମର ଦିଅନ୍ତି ଖିରି କରିକି ଭୋଗ?
ହଁ।
ଅ ହ।
ପୂଜା ହୁଏ ଷାଠି ପୂଜା ହୁଏ। ଶୀଲ ଏକା ସବୁ ଯୋଉ ପୂଜା କରନ୍ତି ଚୁଲି ପୂଜା ହୁଏ ଏମିତି ଦିଅନ୍ତି ସବୁ। ଖିରି କରିକି ସବୁଆଡେ ଇସାଣେ।
ମୁଁ ଜମା ଜାଣିନି‌ ମତେ ଶୁଇ ତେ ଆସିଥିଲା ଯୋଉ। କହିଲା କଁ ଖାଇତେ ମୁଁ କହିଲି ଠାକୁରଙ୍କ ମୁଁ ଯେହେତୁ ଯାଇଥିଲି ସିଆଡେ ସେ ଦିନ ଠୁ ଆସ ଲା ଦିନ‌ଠୁ ଆଉ ପୂଜା ହେଇନାହାନ୍ତି ନା ମୁଁ ଆସିକି ସାଙ୍ଗେ ସାଙ୍ଗେ ଆମ ଗାଁ କୁ ପଳେଇଲି ଆଉ ମୁଁ ତାପରେ ମୋର ଇଏ ହେଇଗଲ ଗଲା ଆଉ ଟାଇମ ହେଲାନି ମୁଁ ଆଉ କରିପାରିଲନି ପୂଜା ପୂଜା କରିପାରିଲନି ଯୋଉ। ରହିଲା ସଫା କରନଥିଲି। ଆଜି ସଫାସଫା କରି ପୂାଜା କହିଲା କ୍ଷୀରି ଦିଅନ୍ତି ମୁଁ କହିଲି କିଏ କ୍ଷୀରି ଦିଏ ମୁଁ ଜାଣିନି। ଆଉ କେବେ ତ ମୁଁ ତ ଆଉ ମୋ ଶାଶୁ ଘରେ ବି ଜାଣିନି ମୋ ଶାଶୁ କଣ କରନ୍ତି ନ କରନ୍ତି। ତେଣୁ କରି। ମୁଁ କହିଲି। କି ଖିରି କିଲୋ ନା ହଁ ଖିରି କରିକି ପୂଜା କରନ୍ତି ନା କି ଖିରି। ମୁଁ କହିଲି ହଁ ହଉ ଯେମିତି ହେଲେ ଠାକୁର ଯୋଉ ଭୋଗ ହେଲେ ତ ପାଇବେ ଠାକୁର କଣ।
ହୁଁ ହୁଁ ହୁଁ।
ଏମିତି ହେଲେ ଆଉ ଟେ ଆଉ ଦୁଇରେ ବି ମୁଁ ଯଦି ଆଉ। ଆଗରୁ ଜାଣିଥାନ୍ତ ହେଲେ କରି ପାରିଥାନ୍ତି ସିଏ ଠିକ ମୁଁ କହିଲି ଆଉ ତମେ ତାହେଲେ କେ କେତେବେଳେ ପହଞ୍ଚିବ ନା ଆମେ ଅଧ ଘଣ୍ଟେ ଭିତରେ ପହଞ୍ଚିବୁ ମୁଁ କହିଲି ହଁ ମୁଁ ତାହେଲେ ପୂଜା କରିଦେଇକି। ସାରେ ଠିକ୍ ମୋ ପୂଜା ସରିଛି ସେମାନେ ଆସିକି ହାଜର।
ହଁ ଏଇଟା ସ ଗୋଟେ ଏଟା ଗାଁରେ ନଥାଏ।
ହଁ ହଁ ଶାଶୁଘର କଣ ଅଛି କି ନାହିଁ ମୁଁ ଆକ୍ଚୁଆଲି ଜାଣିନି।
ଆମର ଠାକୁର ପୂଜା ହୁଏ କ୍ଷୀରି ଫିରି ହୁଏନି ଏପଟେ। ଆମର ସେଠି ବି ହୁଏନି ଆମ ଶାଶୁ ଘରେ ବି ହୁଏନି ଏପଟେ ବାପ ଘର। ଏପଟେ ଅଛି।
ଓ ହ। ନାଇଁ ତାହେଲେ ମୋ ଆମର ଅଛି କି ନାହିଁ ମୁଁ ଜମାରୁ ଜାଣିନି।
ଗୋଟେ ଗୋଟେ ଜାଗା ରେ ହୁଏନି ଗୋଟେ ଗଟେ ଗାଁ ରେ ତୁ
ହଁ। ଅଁ ହ।
ହଁ ସେ ଯୋଉ ଲୁହା ଜିନିଷ ସବୁ ଯୋଉ। ହଁ ସେ ଯୋଉ କଟୁରୀ ଆଉ ଯୋଉ ଟାଙ୍ଗିଆ ଘରିକା ଆଣିକି ପୂଜା କରନ୍ତି ଥୋଇକି।
ସେଇରା ତ କରନ୍ତି ଦୋଳ ପୂର୍ଣ୍ଣମାରେ ନା।
ଏଇଥିରେ ବି କରନ୍ତି ଜଣେ ଜଣେ
ଉଁ। ଦୋଳ ପୂର୍ଣ୍ଣିଆରେ ତ କରନ୍ତି ନା ଯୋଉ କଟୁରୀ ଟାଙ୍ଗିଆ ନା ଦଶ ଦଶହରା ରେ କରନ୍ତି।
ଦଶହରରେ ପୂଜା କରନ୍ତି ସେଥିରେ ବି ଏ ଆଜି ଯୋଉ ବସୁମତି ସା ନୁହଁ କି ସେଥିଲାଗି ବି ପୂଜା କରନ୍ତି ଏରା ସବୁ ମାଟି ହାଣ ହଣି ରେ। କାମ ହୁଏ ନା।
ଓ ହ ମୁଁ ଏଇଟେ ନୂଆ କଥା ଜାଇଁଲି। ମୁଁ ଆଗରୁ ଜାଣିନି ଏମିତି ପୂଜା କରାଯାଏ ବୋଲି।
ଖୀଥିଲି କୋଉଠୁ ମୁଁ ବି ଜାଣିିନଥିଲି।
ହଁ ହ।
ଆମ ଆଡେବି ନାଇଁ କୋଉଠି ଗୋଟେ ପିସ୍ କର ନା କଉଠି ଗୋଟେ ଦେଖିଥିଲି ଏମିତି ପୂଜା ହୁଏ ବୋଲି।
ହୁଁ ହୁଁଁ ହୁଁ।
ହ
ଓ ନାହିଁ ଆମଡେ ନାହିଁ ତ ମୁଁ ଜାଣିନି। ଏମିତି । ଆ କିଏ, ମ ନାହି ଆମ ମଡେ ନାହି ତ ମୁ ଏଇ ଫାଷ୍ଟ ଶୁଣିଲି ଶୁଇଟି ଠୁ। ମୁଁ ସେଇଥିଇଁ ଭାବିଥିଲି ପଚାରିବି ବୋଲି ମୋ ଯାକୁ, ସେ କହ କରିଛି ନା କରିନି। ଯେ ସେ କରିଥିବ ହେଲେ ସିଏ ହିଁ କରିବ ନା। ସେ ତାର କରିକି ତବ ଭୋଗ ସେଇଥାଇଁ ମୁଁ ପଚାରିଥାନ୍ତି ତାକୁ। କରିଚି । ଆଉ ମୁଁ କେଭେ ଦେଖିନି ବି ଏମିତି ହୁଏ ବୋଲି, ଆଉ ରଜରେ ତ ମୁଁ କେବେ ରହିନି ଆଉ।
ମାନଙ୍କରେ ହୁଏ, ପଡିଥିବ କି କିଏ ଜାଣିନଥିବେ।
ଝର ଏଠି କ୍ଷୀରି ଫିରି କରିକି ପୂଜା କରିକି ସେ ସକାଳୁ ଆସିଥିଲା ନା। ସକାଳୁ କରିକି ତା ଜାକୁ ସିଏ ସବୁ ଆସିଥିଲେ। ଆଉ ଲୁସି ଘର ବି ଅଛି ଏଠି ଲୁସି କହୁଛି, ଆଉ
ଆଉ ତମେ ଏକା ଜାଣିନ।
ତାହେଲେ ଆମ ପଟେ ଥିବ, ସିଏ ବି ତା ଶାଶୁ ସକାଳୁ ତାକୁ କହିଲେ। ଯେ ଖିରି କିଏ କରଛି, ଆଉ ଆମର ଆମର ଅଛି ମୁଁ ଆଣିନି ଆଉ, ସେରା । ମୋ ରଜକୁ ରହିନି କେଭେତ, ତେଣୁ କରି ମୁଁ ର ରଜ ରେ କଣ କରାଯାଏ, ମୁଁ ଖାଲି ଜାଣିଛି ଯେ ଆମର ଲାସ ରଜ ଏଇ ଯୋଉ ଆଜି ଭାଲୋକ ବୁଡ଼ା ଦିନ ଘର ପୋଛି ପୋଛା କି ଠାକୁରଙ୍କୁ ପୂଜା କରାଯାଏ।
ହଁ ଏପଟେ ତ ଆମ ହଁ ଟିନା ଘର ତାଙ୍କ ସେଇଠି ବି ତାଙ୍କର ରଜରେ ଠାକୁର ପୂଜା ବନ୍ଦ ହୁଏନି। ରଜର ସବୁ ଠାକୁର ।
ନା ନା, ଆମ ରଜରେ ପୂଜା ହୁଏନି। କେତେ କୁହନ୍ତି ବା ଝିଅ ପିଲା ଠାକୁରଙ୍କୁ ପୂଜା କରାଯାଏନି।
ହୁଁ।
ହଁ ହଁ, ର ପୂଜା କରନ୍ତିନି ଆମେ ଜାଣିଛୁ କିନ୍ତୁ ପୁଅ ପିଲା ମାନେ ପୂଜା କରିପାରିବା କିବଳ ପୁଅ ପିଲା ଠାକୁରକୁ। ଝିଅ ପିଲା ଠାକୁରକୁ ପୁଜା ପାରିବେନି।
ଆଁ ମୋ ମଝି ଆଣ୍ଟି ସେଆକୁ କହିବ ଜେଣ୍ଟସ ଠାକୁରଙ୍କୁ ପୂଜା କରିବ ଲେଡିଜଙ୍କୁ ଖାଡିଦବ।
ତ କଣ ସାଇଡ କରିଦବ ହେମିତି କଣ ହୁଏ? ଯୋଉ ଫଟୋରେ ଦିଜନ ଜାକର ଥିବ ମାନଙ୍କ ଲ କ୍ଷ୍ମୀ ନାରାୟଣଙ୍କର ଠାକୁରଙ୍କ ଫଟୋ ଗୋଟାକରେ ଅଛି। ତମୁକୁ କଣ ତାଙ୍କୁ କେମିତି ବାହାର କରିବ? ଏମିତି ଆପଣ ଯଦି ପୂଜା ପୂଜା ହଉନି ଯଦି ଜମା ପୂଜା ହେବେନି। ପୂଜା ହେବେ ହେବେ ଆଉ। ସେଇଟା ହେଲା ଇଏ, ଏଇଥିପାଇଁ
ହ ସେ ଟିନା ର ସେପଟେ ବି ପୂଜା ହୁଏ। ସୋନାଲି ଘରେ ବି ପୂଜା କରନ୍ତି ର ଜରେ।
ରଜରେ ଠାକୁର ପୂଜା କରନ୍ତି।
ହଁ ତାଙ୍କ ପୂଜା ହୁଏ। ତାଙ୍କର ସୋନାଲି କହୁଥିଲେ ପୂଜା ହୁଏ ସେ ପୂଜା ହୁଏନି।
ଓ ହୋ ନା ଆମର ଏ ପୂଜା ହୁଏନି। ନା ମ ପୂଜା ତ ହୁଏନି ଆମେ ଜାଣିଛୁ ଛୁଆ ରୁ ଆମର।
ହଁ ସେ ଛୁଆ ରୁ ଆମେ ବି ଜାଣିଛୁ ରଜରେ ପୂଜା ହୁଅନ୍ତିନି ଠାକୁର। ରାତିରେ ଭାତ ଖାଆନ୍ତିନି।
ହଁ ଟିନା ଏବେ କେବେ ଆସିବ ମ।
ଟିନାଙ୍କର ହଁ ଆସିପାରନ୍ତି।
ହଁ ହଁ। ଆସିଲେ ଭାରି ଭଲ ନହେଲେ ଆମ ଓଡିଶା ଭଳିଆ ଆଉ କୋଉଠେ ହବ
ନା ନା। ତାପରେ ସେଠିକାର ଅଲଗା ଏଠିକା ର ଅଲଗା ଟ୍ରେ ସବୁ ତାପରେ ଫାମିଲି ଭି ରେ ରହିବ ଗୋଟେ ସେ ଏକୁଟିଆ ଟା ଭଲ ଅଛି ମନ୍ଦ ଅଛି କହି ହବ କି।
ଥିଲା ଆଉ ନୟା କଥା। କିନ୍ତୁ ଏଇ କ୍ଷେତ୍ରରେ ପଳେଇ ଆସିବା ଭଲ ଆଉ ।
ଯିବେ ଭାରି।
ଆସିଲା ଭଲ ପଳେଇ ଆସୁଚେ କରିବା ଆଉ।
ହଁ।
ହୁଁ।
ମୋର ମୁଁ ଆଉ ଥରେ ଦି ଏମ ରା ଇ କରିଦେଇକି ଭାବୁଛି ଯିବି ବୋଲି। ପୁଣି ଯାଉ ଥିବି ଛୁଆଙ୍କୁ ଧରିକି ଆସୁଥିବି ସେଇଆ ଭାବୁଛି ଏ ଠିକ ନାହିଁ ଯଦି ହୁଏ ତ ପଳେଇବି ଅନୁଗୁଳୁ।
ଓହୋ ତୁ ଏଇଠୁ ପୁଣି ଅନୁଗୁଳୁରେ ବଇବୁ ଏଇନୁ ତମ ଅନୁଗୁଳୁ ରେ।
ହଁ ଆଜି ଗଲେ ଭାରି।
ଓହୋ ହଁ ଥର ଘରକୁ ଆସିଥିଲା। ଏ ରଜ ଯୋଗୁ ଆସିଥିବ ଛୁଟି ଅ ସମସ୍ତଙ୍କ ।
ଗାଁ କୁ ଯାଇଥାନ୍ତି ମୋ ଅଣ୍ଟା ଟା ଯୋଉ ହେଲା ବୋଲି ମୁଁ ଆଉ ଗଲିନି।
ହଁ ନାହିଁ ମ ଅଣ୍ଟାଡା ହଉଛି ତତେ ଫୁଣି ଯାଇକି ତ ହେଇ ଛୁଆଙ୍କ। ଉଠା ବସା କରିବାର ଅଛି ଆଉ ଭଲ ବି ତୁ ରହିଲେ। ସିଏ ର ସିଏ ବି ରହିବ।
ହଁ ସେଇଥିଲାଗି ତ ବାଧ୍ୟ ହେଇକି ଯିବା କଥା ନହେଲେ ନାହିଁ ତ ମୁଁ ଆହୁରି ମା ପନ୍ଦର ଦିନ କି ମା ଏଇ ଖୁଣି ରହିଥାନ୍ତି। ସେଇଥିଲାଗି ବା ମୁଁ ବାସ ସେଇଥିଲାଗି ମାମାଙ୍କୁ କହିଲି ମୋ ସାଙ୍ଗରେ ଚାଲେ ପନ୍ଦର ଦିନ ଖଣ୍ଡେ ରହିକି ଆସିବୁ। ସିଏ ମା ପରେ ଘରେ ଆମର କେହି ନାହାନ୍ତି ନା ରୋଷେଇ କରିବାକୁ ବାବା ଭାଇ ଖାଇବେ।
ହଁ ଏଇଟା ବି ଆଉ କି ଛ ଆଜିକାଲି ସମସ୍ତଙ୍କ ଘରେ ସମସ୍ତେ ଏକୁଟିଆ ଏକୁଟିଆ।
ହଁ। ଏପଟେ ମୋ ମାମାଙ୍କ ଦେହ କଉ ଭଲ ଅଛି ତାର ଷ୍ଟୋନ ହେଇଛି ସିଏ ଅପରେସନ ହବ।
କୋଉଠେ ଷ୍ଟୋନ ହେଇଚି?
ଏ ପେଟରେ ଧର ଦିଥ ଦିଥର ଅପରେସନ ହେଇଥିଲା ଆଉ ଥରେ ହବ।
ବ୍ଲାଡରରେ ନା ଅନ୍ୟ କଉଠେ?
ହଁ ସେଇ ଲ୍ୟାଦର୍ ରେ।
ଅଁ ହଁ।